ନମସ୍କାର ମ୍ୟାମ୍।
ହଁ ନମସ୍କାର ସାର୍ ମୋ ଆବାଜ ଆସୁଛି ନା ସାର୍?
ହଁ ହଁ ମୋର ଆସୁଛି ତ?
ଆଜ୍ଞା ଆଜ୍ଞା।
ବହ ବାହାରେ ବସି ପବନ ଖାଉଚି ଆଉ।
ଗରମ ବେଶୀ ହଉଚି ନା କଣ?
ଆପଣ।
ମୁଁ ତ ମୁଁ ତ ଘରେ ଅଛି, ରୁମ ରେ ଅଛି ଏବେ।
ଘରେ କହୁଛନ୍ତି ପଳେଇ ଆସେ କାହିଁ ବାହାରେ ଏ ଅଛୁ।
ଆଜ୍ଞା।
ଘରେ କହୁଛନ୍ତି କାହିଁ ବାହାରେ ଅଛୁ ଘରକୁ ପଳେଇ ଆସେ ଗରମ ତ ସେଟି ସେଇ। କ୍ୟାପିଟାଲ ଉପରେ ବହୁତ ଗରମ ହଉଛି ହଁ କ୍ୟାପିଟାଲ ଉପରେ ବହୁତ ଗରମ ହଉ ଚସ୍ ଉଁ ଡିସାଇଡ୍ କରି
ପାଠ ପଢିବା ପାଇଁ ତ ଆପଣ ଯାଇଛନ୍ତି। ତ ମେନ୍ ତ ସେଇ କଥା ଟା ନା, ଆ ସାର୍ ଆପଣ ମୁଁ ମାନେ ହଁ ମୁଁ ମୁଁ ପଚାରୁଥିଲି ଆପଣ ସେ ଅନଲାଇନ କ୍ଲାସ କାହିଁକି କରୁନାହାନ୍ତି?
ଅନଲାଇନ ଆସ୍ ମାନେ ଯଉ ସବସ୍କ୍ରିସମି ତ। ହଁ କରୁଛି ନା, ନଉଛି ନେଇଛି ନେଇଛି ସନ ନେଇଛି ସେଟା ଆଉ ପଢ଼ୁଥିବେ ହୁଁ ଏବେ ରିସେଣ୍ଟ ଗୋଟେ ଦି ଦିନ ହବ ନେଇଚି।
ଆଜ୍ଞା, ତା ମାନେ ଯେମିତି ଆମେ ତ ଇଣ୍ଟରନେଟ ଏବେ ତ ବହୁତ୍ ମାନେ ଫାଷ୍ଟ ଚାଲିଛି ହଁ ନା ତ ମତେ ତ ଏ ଆଇ ସେଗୁଡା ମତେ ଏତେ ମାନେ ବୁଝି ହେଲାନି ଏ ଆଇ ଟା ସାର୍ ଆହୁରି କିଛି କିଛି ଯେମତି ଅ ଅ ଆପଣ ଚାଟ୍ ଯି ପିଟି ଗୁଗଲ ଟା ଆଜ୍ଞା ମତେ ସେଇ ବିଷୟରେ ଟିକେ ମତେ ବୁଝେଇ ଦିଅନ୍ତୁ ନା।
ଆ ସେଇଟା ମ୍ୟାମ୍ ହଉ ଚି ଏ ଆଇ ହଉଛି ଆମେ ମାନେ ବିଭିନ୍ନ ପ୍ରମ୍ପ୍ଟ ଦେଇକିନା ଆମେ ୟୁଜ କରିପାରିବା ଆ। ଆ ତ ଆମେ ଗୋଟେ ଜିନିଷ ଯଦି ଗୋଟେ ଜିନିଷ ଲେଖୁଛେ କଣ ଆମେ ଚାହୁଁଚେ।
ଆଜ୍ଞା।
ମ ମନେ କର ଚାହୁଁଚେ କି ଇ ମୁଁ ବ୍ୟାଟ ଟା ଖେଳିବା କ୍ରିକେଟ ଖେଳିବାକୁ ଚାହୁଁଚି ବ୍ୟାଟ୍ ଠିକ ସେ ଧରି ପାରୁନି।
ଆଚ୍ଛା ଆଛା।
ହାତରେ ଧରିଲେ ଭଲ ହବ, ତ ସିଏ ସେଇଟା କହିବ କି ଆପଣଙ୍କୁ ସଜେସନ ଦବ କି, ଏଇ ହାତରେ ଧରନ୍ତି ଏଇ ହାତରେ ଧରନ୍ତୁ। ଆଗୁରୁ କଣ ନା ଆମ କମ୍ପୁଟର ଥିଲା ଯିଏ କି ଆମର ଇମୋସନ୍ ଇମୋସନ୍ କୁ ବୁଝିପାରୁ ନଥିଲା, ଇଏ ଆମେ ଯାହା ଲେଖ ଖୁଥିଲେ ସେଇଟା ହିଁ ଇଏ କରୁଥିଲେ, କିନ୍ତୁ ଇଏ ଏବେ ହେଇଗଲାଣି ଏବେ ଇଏ ସବୁ କିଛି କରି ଜାଣି ପାରୁଛି ଧୀରେ ଧୀରେ। ବହୁତ ଉନ୍ନତି ହେଲାଣି ନା କମ୍ପ୍ୟୁଟର ଯୁଗରେ। ମାନେ ଏଇ କପ୍ ଏଇ ଯୋଉ ଏ ଆଇ ଟା ଆମ ଇମୋସନକୁ ଠିକ ସେ ଏବେ ବୁଝି ପାରୁଛି।
ମୁଁ ସେଇ ଜିନିଷ ଟା ମାନେ ବୁଝି ହୁଏନି, ଥରେ ଥରେ ମାନେ ଦେଖା ଯାଉଛି ଏ ଆଇ ଟା ମାନେ ପାଠ ପଢିବାରେ ଯେ ଗୋଟେ ଅଲଗା ଅଲଗା ଥାଏ ଯେମତି ଏବେ ମୁଁ ହଁ। ମୁଁ ଏବେ ଚାହିଁଲେ ମୁଁ କଣ ଏ ଆଇ ଟା କରିପାରିବି?
ହଁ ଆପଣ କରିପାରିବେ ଆପଣ ଶିଖିଲେ ସେଇଟା ଜାଣିପାରିଲେ ବି ଆପଣ ଏ ଏ ଆଇ ରେ ବହୁତ ଭଲ ସଦୁପଯୋଗ କରିପାରିବେ ଆପଣ।
ଆଜ୍ଞା। କାହିଁକି ନା ମୁଁ ଦେଖୁଛି ଏବେ ଆଜ୍ଞା ଯେମତି ଏବେ କରୋନା ପରେ ତ ସବୁ ଅନଲାଇନ କ୍ଲାସ ହେଇଗଲା ମୋବାଇଲ ଫୋବାଇଲ ସବୁ ହେଇଗଲା। ବହୁତ କିଛି ମାନେ ଆପଣ ଘରେ ବସିକି କ୍ଲାସ ବି କରୁଛନ୍ତି। ଆଉ ତି ଜଣେ ଜଣେ ସାର୍ ବି ପଡଉଛନ୍ତି। ତ ଆମେ ଆଟେନ୍ କରୁଛୁ। ଯେମତି ଅ ମୋ ଉ ଅନଲାଇନରେ ମୋବାଇଲରେ ହେଲା ଲା ଟପ ରେ ଯାହାରେ ବି ତ ସେଇ ଜିନିଷ ଟା ଆପଣ ମାନେ କଣ ଭାବୁଛନ୍ତି କି ମାନେ ଏଇଟା ଭଲ ହବ ନା ଆମ ପାଇଁ ମାନେ ବେନିଫିଟ ଅଛି ନା ଆମ ପାଇଁ ଟିକେ ମାନେ ହ୍ରାସ କରୁଛି? ଏଇ ଜିନିଷ ଟା ମତେ ମାନେ ଟିକେ କନଫ୍ୟୁଜ କରୁଛି ସାର୍।
କି ଦେଖନ୍ତୁ ଆପଣ କହୁଚନ୍ତି କି ଆମେ ଯୋଉଟା ଯୋଉ କ୍ଲାସ କରୁଚେ ଅନଲାଇନ ରେ ପଢୁଚନ୍ତି ଜଣେ ମନେକର ଆପଣ ସେ ଠି ଅଛନ୍ତି ଆପଣ ପଢଉଚନ୍ତି ଅନଲାଇନ୍ ରେ ମୁଁ ଏଠି ଆସି ପଢୁଚି ସେଇଟା କହୁଚନ୍ତି।
ଆଜ୍ଞା ଆଜ୍ଞା।
ହଁ ନାଇଁ ସେଟା ଦେଖନ୍ତୁ ଆମେ ଯେତବେଳେ ଗୋଟେ ଶିକ୍ଷକ ପାଖରେ ଘରେ ବସିବା ତ ସିଏ ଜାଣିପାରିବ କି ପିଲା କଣ କେମିତି କରୁଚି ଠିକ୍ କରୁଚି ଭୁଲ କରୁଚି ସିଏ ଠିକସେ ବୁଝେଇ ପାରିବେ ଆମୁକୁ ଖାତାରେ କରେଇକିନା ଆମୁକୁ ବୁଝେଇ ପାରିବ କିନ୍ତୁ ଅନଲାଇନ ରେ ଏତେ ସୁବିଧା ହେଇପାରେ ନା ସେଇଟା ଟିକେ ପ୍ରୋବ୍ଲେମ ହୁଏ ଆଉ।
ହଁ ସାର୍ କାହିଁକିନା ମୁଁ ସେଇଟା ହଁ ହଁ। ହଁ।
ହଁ ସେଇଟା ତ ପ୍ରୋବ୍ଲେମ ହୁଏ।
ମୁଁ ସେଇଟା ଭାବୁ ମାନେ ଭାବିଲି କି ଆଉ ମାନେ ମୋର ବି ସେ ଜିନିଷଟା ପ୍ରୋବ୍ଲେମ ହଉଛି କାଇଁ
ହଁ ନାଇଁ ସେଟା ଯେ ଆପଣ କହୁଚନ୍ତି ହଁ ଆପଣ ଯୋଉଟା କହୁଥିଲେ ଏ ଏଇଟା ଭିତରେ ଆଉ ଏ ହେଉଛି ଅଲଗା ଜିନିଷଟା ଅନଲାଇନ ପଢିବାଟା ଅଲଗା ଜିନିଷ ଅନଲାଇନ ରେ ଏ ଆଇ ସିଏ ହଉଚି ଅଲଗା ଜିନିଷ ହେଇଯାଉଛି ଗୋଟେ।
ନାଇଁ ଏତେ କୋର୍ସ ସବୁ ବାହାରିଛି ନା ସାର୍ ଏ ଆଇ ର ରନ୍ତୁ ତାପରେ ଚାଟ ଜି ପି ଟି ର ଆଉ ବି କଣ କଣ ସବୁ ର ଦେଖଉଛି ନା ସାର୍। ସେଥିପାଇଁ ମୁଁ ଭାବୁଥିଲି କାହିଁକି ଆମେ ଯୋଉଟା ଟିଉସନ ବି କରୁଛୁ ମାନେ ନିଅନ୍ତୁ ମୁଁ ପଢୁଛି କିଛି ବି ସବଜେକ୍ଟ ନେଇକି ମାନେ ଅନଲାଇନ କ୍ଲାସ ଟା କିନ୍ତୁ ମୁଁ ତ ମାନେ ଯୋଉଟା ମୋ ମନରେ କୋଶ୍ଚିନ୍ ଟା ଅଛି ସେଇଟା ତ ମୁଁ ସାରଙ୍କୁ କହିପାରୁନି ସେଟା ମୁଁ ଟେଷ୍ଟ ରେ କରିପାରିବି ନହେଲେ ମାନେ ଲେଖିକିନା ତ ସେ ଆ ମାନେ ଅ ସାର୍ ଯଦି ଦେଖି ପାରିଲେ ନା ଆଉ ଯଦି ନ ଦେଖିଲେ ସେମାନେ ତ ଯୋଉମାନେ ତାଙ୍କ ସାଙ୍ଗରେ ଅଛନ୍ତି ଯୋଉମାନେ କ୍ଲାସ ରେ ବସିକି ପଡୁଛନ୍ତି ତ ସେମାନେ ଉ କହିପାରିବେ କିନ୍ତୁ ମୁଁ ମୁଁ ଯାହା ଟା ପଚାରିଲି ତ ସେ ଟା ସେମାନେ ଯଦି ନ କହନ୍ତି ତ ସେଇଟା ତ ମୋ ମନରେ ହିଁ ରହିଯିବ ନା ସାର୍ ମୁଁ ତ ଅ ଅଧା ବୁଝିକିନା ରହିଗଲି ତାପରେ ମାନେ ପୁରା ତ ମୁଁ ବୁଝି ପାରିବିନି।
ସେଇଟା ଆମେ କେତେ ଷ୍ଟୁଡେଣ୍ଟରେ ପଢୁଛେ ସେଇଟା ହଉଛି ଗୋଟେ କଥା।
ସେଇଟା ଯେମତି ଆମେ ଘରେ ବସିକି ପଢୁଛୁ ସାରଙ୍କୁ କହ ଟୁୟୁସନ କରେ ମାନେ ଅଫଲାଇନରେ କହିବି ହେଲେ ମାନେ ଆମେ ଯୋଉ ଯାଉଥିଲୁ ଟିୟୁସନରେ ପଢିବା ପାଇଁ ତମେ ଯାହା କି ଆମ ମନରେ ପ ମାନେ ପ୍ରଶ୍ନଟା ଉଠୁଥିଲା ତ ଆମେ ହ ସାର୍ ଏଇଟା ମତେ ଆସୁନି ଟିକେ ଆଉ ଥରେ ବୁଝେଇ ଦିଅନ୍ତୁ ଏଇ ଜିନିଷ ଟା। କହୁ ବିଥିଲୁ। କିନ୍ତୁ ଏବେ ଯୋଉ ଅନଲାଇନ୍ କ୍ଲାସେସ୍ ହେଇଯାଉଛି ସେଥିରେ ତ କହିବି ହଉନି। ଆଉ ସାର୍ ତ ରିପିଟ ପଢାନ୍ତିନି ସେଇଟା ବୋଧେ ଆମେ ରିପିଟ ଆଉଥରେ ଦେଖିବା କିନ୍ତୁ ବୁଝି ହେଲେ ତ ଆଉ ଯଦି ବୁଝି ନ ହୁଏ ତ ସେଇଟା ପଢିକି ବି କଣ ଫାଇଦା।
ହଁ ଆପଣ ଯଉଟା କହୁଛନ୍ତି ସେଇଟା ତ ସତ କଥା।
ମାନେ ବହୁତ କିଛି ଏମିତି ଜିନିଷ ଅଛି ନା ସାର୍ ବୁଝି ତ ହୁଏ କିନ୍ତୁ ମାନେ ଭଲ ମାନେ ଯେମତି ଗୋଟେ କୋଶ୍ଚିନ୍ ଟା ଆସି ଯାଏ ନା ମନରେ କି ଏଇଟା ଏମିତି ତି ହେଲା ତ ଏଟା ଏମିତି କାହିଁ କି ହେଲାନି ଗୋଟେ ଯେମିତି ଆମେ ମାନେ ଟିକେ ଫିଜିକି ସି ଲାଗେ ଟିକେ କେମେଷ୍ଟ୍ରିରେ ବି ଲାଗେ ଆମର। ମାନେ ସବଜେକ୍ଟ ହିସାବରେ ମୁଁ କହୁଛି ଆଉ ଯେମି ଏବେ ସେଇ ଯୋଉ ମୁଁ ଏଆଇ ର କଥା କହିଲି ଆପଣଙ୍କୁ ମାନେ ମୁଁ ତ ଜାଣୁନି ଆପଣ ଜାଣିଛନ୍ତି ହ ନା ଏଆଇ ବିଷୟରେ କିନ୍ତୁ ମୁଁ ଏତିକି ହୁଁ ନା ଯାହାବି ଆପଣ ହଁ ଯାହାବି ଆପଣ ଜାଣିଛନ୍ତି ତ ମତେ ସେଇଟା ଜମା ତ ମୁଁ ସେଥିପାଇଁ ଆପଣଙ୍କୁ ପଚାରିଲି ତ ଆପଣ ଯେ ତେ ଜାଣିଛନ୍ତି ସେତିକି ମତେ କହିଲେ କିନ୍ତୁ ମତେ ଆହୁରି ଜାଣିବାର ଅଛି ତ ସେଇଟା ମୁଁ କେମି ତି ଜାଣିବି ସେଇ ଜିନିଷ ଟା ମୁଁ କହୁଛି।
ସେଇଟା ଆପଣ ଶୁଣନ୍ତୁ ମାନେ କାହାଉ ଉପରେ ଜାଣିବାକୁ ଚାହୁଁଛନ୍ତି ଏଆଇ ଉପରେ ନା କଣ ଜିନିଷ ହଉଛି କଥା? ଏହା ଉପରେ ଯଦି ଏଆଇ ଉପରେ ଯଦି ଜାଣିବାକୁ ଚାହୁଁଛନ୍ତି ଆମର କମ୍ ୟୁଟ୍ୟୁବ ରେ ଆସୁଛି ବହୁତ ପ୍ରକାର ଆସୁଛି ଏ ସେମାନେ ଇଏ କରୁଛନ୍ତି। ସେ ୟୁଟ୍ୟୁବ ରେ ଦେଖିଲେ ବି ଜାଣିପାରିବେ ଆପଣ ଠିକ ସେ। କଣ ସେ କହୁଛନ୍ତି ହୁଁ ଆମର କାର୍ ହୁଁ। ହଁ ୟୁଟ୍ୟୁବ ରେ ସର୍ଚ୍ଚ କରି ଦେଖିଦେବେ କି କଣ କେମତି ଉଟ ଏ ଆଇ ଟା କଣ କେମିତି? ଆଉ ଚାଟ ଜି ପି ଟି କଣ ଆଉ ଜେମିନି କଣ ଆମେ କେମିତି ଠିକ ସେ ୟୁଜ୍ କରିପାରିବା?
ହଁ ହଁ କାହିଁକି ସେଟା ତ ଆପ୍ଲିକେସନ ଗୁଡା ମାନେ ଦେଖେଇ ଦଉଛି କି ଏଟାରେ ଏମିତି ଏଡିଟିଂ କରିବାର ଅଛି। କିନ୍ତୁ ଯେତେବେଳେ ଆମେ ହଁ ଯେତେବେଳେ ଆମେ ଆପ୍ଲିକସନ ଟା ଡାଉନଲୋଡ କରିକି କରୁଛେ ତେବେ ତ ହଉନି ଜମା। ହଁ।
ନା ଆପଣ ଯଦି ପ୍ରପର ଠିକ୍ ସେ ନ ଜାଣିଥିବେ ଆପଣ ଯଦି ଠିକ ସେ ଜାଣିନଥିବେ ଆ ଆପଣ ଜେ ସିଧାସଳଖ ଗୋଟେ କୋଶ୍ଚିନ ପକେଇଲେ ଡାଇରେକ୍ଟ ମାରିଦେବେ କି ଆନ୍ସର ବି ସେ ଡାଇରେକ୍ଟ କହିଦବ। କିନ୍ତୁ ଯେତେବେଳେ ଗୋଟେ ପୁଅକୁ ଗୋଟେ ପୁଅ କୁ ଗୋଟେ ଝିଅ କରିବାର ଅଛି କି ଗୋଟେ ରାସ୍ତାରେ ମୁଁ ନାହିଁ କିନ୍ତୁ ମ ସେ ସେ ରାସ୍ତାରେ ମୁଁ ଥିବାର ଗୋଟେ ଫଟୋ ଆପଣଙ୍କୁ ପାଇବାର ଅଛି। ତ ଆପଣ ଯେମିତି ପ୍ରମ୍ପଟ ଦେବେ ସେଇ ଭଳିଆ ସେ ଜିନିଷ ଆସିଯିବ। ମୁଁ ବି ଦି ତିନି ଥର ଟ୍ରାଏ କଲିଣି ତ ମୁଁ କରିପାରୁଛି ସେଇଭଳିଆ ଗୋଟେ ଗୋଟେ ଫଟୋ ଭିଡିଓ ଭିଡିଓ ତ ନୁହେଁ ଫଟୋ ଗୁଡା ମୁଁ ଟ୍ରାଏ କଲେଣି ଆସିି ବ ଅଁ ସେ ହେଇପାରୁଛି କିଛି ଟିକେ ପ୍ରମଟ ଆମେ ଟିକେ ଠିକ୍ ସେ ପ୍ରମଟ ଦେଇପାରୁନୁ ତ ଧୀରେ ଧୀରେ ଆମେ କଲା ପରେ ଗୋଟେ ଗୋଟେ ଦିଟା ଦେଲ ଦେଲା ପରେ ଆସୁଛି ଠିକ୍ ଠାକ୍ ଆଉ। ଯେମତି ଆମେ ଚାହୁଁଛେ ଆଉ ସେଇଟା ହେଇପାରୁଛି ଆପଣ ଫଟୋ ଏଡିଟିଂ କରିପାରିବେ। କୌଣସି ଯାହା ବି।
ହଁ
ସେ କ୍ଲିୟର ଆସିଯାଉଚେ।
ଆଛା ମୁଁ ଥରେ ଚେଷ୍ଟା କରିବି କରିବା ପାଇଁ।
ହଁ ଆପଣ ଟ୍ରାଏ କରନ୍ତୁ ଏଇଟା ତ ଜାଣିବା କଥା ଆଜିକା ଆଜିକା ଡେଟ ରେ ଆମର ସୋସ-ସୋସିଆଲ ଟା ଏମିତି ସେଇଭଳିଆ ହେଇଗଲାଣି।
ହଁ ହଁ।
ଆମେ ଯଦି ସମାଜ ଟା ସମାଜ ସହିତ ତାଳ ନ ଦେଇ ଚାଲିପାରିବା ତ ଆମେ ଚାଲିପାରିବାନି ନା।
ଆଜ୍ଞା।
ଆ ହ ସେଇଟା ଆପଣ ଯେହେତୁ ଆଗକୁ ବି ଟିଚର ହେବେ କି କଣ ହେବେ ଏଁ ସ୍ୱପ୍ନ ରଖୁଛନ୍ତି
ଆଜ୍ଞା।
ଏଇଟା ଯେତେ ଶିଖିଥିବେ ଆପଣଙ୍କୁ ଆପଣଙ୍କ ପାଇଁ ବି ଭଲ ହବ ଆପଣ ଯୋଉ ପିଲାଙ୍କୁ ପାଠ ପଢ଼ାଇବେ ସେମାନଙ୍କୁ ବି ସହଜରେ ଆପଣ ବୁଝିପାରିବେ ଆପଣ ଆପଣ ଗୋଟେ ଜିନିଷ ଜାଣିଛନ୍ତି ଯେ ଏଇ ଜିନିଷଟା ଏଇଟା ଯଦି ପିଲା ବୁଝି ପାରୁନି? ଆପଣ ତାକୁ ବିଭିନ୍ନ ମେଥଡ ରେ ବୁଝେଇବେ ନା ଆପଣ ଯି ସେଇଟା ମେଥଡ ଗୋଟେ ସେ ମେଥଡ ଆଣିଥିବତିନିା ମେଥଡ ଜାିନଥିବ ଆପଣ ସେ ପିଲା କିନ୍ତ ସେ ପିଲାଟା ମେଥଡରେ ବୁଝିପାରୁନଥିବ। ତ କଣ କରିବୁ ନା ଆହାର ସହଯୋଗ ନେଲା କି ସିଏ ଆପଣଙ୍କୁ ବି କହିଦବ କି ବିଭିନ୍ନ ଆଉ ଅଲଗା ୱେରେ ବି କେମିତି ଆପଣଙ୍କୁ ଆପଣ ସେ ପିଲାକୁ ବୁଝିପାରିବେ
ଆପଣ ଯାହା ବୁଝେଇଲେ ସେଟା ତ ବୁଝିପାରିଲି ସାର୍।
ହୁଁ କିନ୍ତୁ କେମିତି ଜାଣିବେ ତ? ଆପଣ ସେଇଟା ଟିକେ ପଢିଆ ତା ପାଇଁ ବହୁତ ଟାଇମ ଦବାକୁ ପଡିବ। ଶିଖିବାକୁ ପଡିବ ଟିକ ୟୁଟ୍ୟୁବ ରେ ଯୋଉ କୋର୍ସ ଦଉଛନ୍ତି ଛଅ ଘଣ୍ଟା ନଅ ଘଣ୍ଟା ବାର ଘଣ୍ଟା ଭଳିଆ ଫ୍ରି ଅଫ ୟରେ ହ ସେଗୁଡ଼ା ଟିକେ ଦେଖିବାକୁ ବୁଝିବାକୁ ପଡିବ ପଢିବାକୁ ପଡିବ ସେ ବିଷୟରେ। ହୁଁ।
ମୁଁ ଆଜି ହିଁ ଚେଷ୍ଟା କରିବି ସେଗୁଡା ଦେଖିବା ପାଇଁ ବହୁତ ଭଲ ଲାଗିଲା ସା ଯହାର ଆପଣ ବୁଝେଇଲେ ମତେ ଯାହାବି ମାନେ ମୋ ମନରେ ଗୋଟେ କୋଶ୍ଚିିନ ଥିଲା ପ୍ରଶ୍ନ ଥିଲା ସେଟାରେ ମୋତେ ଉତ୍ତର ମିଳିଲା ମୋତେ ବହୁତ ଭଲ ଲାଗିଲା ମୁଁ ଚେଷ୍ଟା କରିବି। ଦେଖିବା ପାଇଁ।
ନା ମୁଁ ତ କି ଜାଣିଛି ଯାହାବି ଆପଣଙ୍କୁ ବି ଠିକ୍ ସେ ବୁଝେଇ ପାରୁନି କେମିତି କଣ ବୁଝେଇି ବି ଆପଣଙ୍କୁ?
ହଁ ମୁଁ ଜାଣୁଛି ସେଇ ଜିନିଷ ଟା ହଁ ଚଳିବ ସାର୍ କିଛି ଦିନି। କିଛି ଅସୁବିଧା ନାହିଁ ଚଳିବୁ। ଆପଣ ଯାହାବି ବୁଝିଚନ୍ତି ମତେ ଅଳ୍ପ ତ ବୁଝେଇଲେ ନା ମୁଁ ଟିକେ ନିଜ ଆଡୁ ଚେ ଚେଷ୍ଟା କରିବି ଭଲ କରି ବୁଝିବା ପାଇଁ।
ହୁଁ।
ହଁ। ଧନ୍ୟବାଦ ସାର୍ ଏଇ ଜିଣିଷ ପାଇଁ ଧନ୍ୟବାଦ ହଁ। ଠିକ ଅଛି ସାର୍ ଆମେ କଥା ହେବା ଆଉ ଥରେ ହଁ ଆଜ୍ଞା ଆଜ୍ଞା। ଧନ୍ୟବାଦ।
ହଁ।